ହ୍ୟାଲୋ।
ହଁ ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଛନ୍ତି?
ଏଇ ଟିକେ ଶୋଇଥିଲି ଉଠିଲି ଏବେ
ଆଉ ମଧ୍ୟାହ୍ନ ଭୋଜନ କରିସାରିଲଣି
ନା କରିନି କରିବି ଆଉ
ଆଉ ତମ ଘରେ ସମସ୍ତେ କଣ କରୁଛନ୍ତି ଖାଇ ପି ସାରିଲେଣି?
ଉ ହଁ ଖାଇସାରିଲେଣି ସମସ୍ତେ ଆଉ ଆପଣ?
ହଁ ଆମେ ବି ମୁଁ ବି ଖାଇସାରିଲିଣି ମୁଁ ଘରେ ଏବେ ଖାଉଛନ୍ତି।
ହୁଁ ହୁଁ।
ଆଉ ତମ ଆଡେ ଆଜି ଦିନଟା ପାଗ କେମିତି ଅଛି?
ପାଗ ତ ପୁରା ବର୍ଷା ବର୍ଷାରେ ବୃଷ୍ଟିପାତ ପୁରା ହଉଛି ଆଉ ବୃଷ୍ଟିପାତ ପୁରା ଉଁ ହେଇକି ଏ ଏବେ ଘଣ୍ଟେ ହବ ଟିକେ ଛାଡିଛି।
ହଁ ଆମ ଆଡେ ବି ବର୍ଷା ସକାଳୁ ହଉଥିଲା ଏବେ କମିଛି ମୁଁ ଆସି ବାହାରେ ଦେଖିଲା ବେଳକୁ ସବୁ ଯୋଉଠି ଖାଲ ଫାଲ ଅଛି ପାଣି ଫୁଲ ହେଇକି ପୁରା ପରିପୂର୍ଣ୍ଣ। ଗଛ ଲତା ସବୁ ସବୁଜ ଲାଗୁଛି ଭଲ ଲାଗୁଛି। ଯେତିକି ଭଲ ଲାଗୁଛି ସେତିକି ବି ହୁଁ ହୁଁ କିନ୍ତୁ ସେଟା ଟିକେ ତା ନଜର ଟା ଅଲଗା ତମେ ବି ବାହାରକୁ ଆସ ଟିକେ ଦେଖ ଭଲ ଲାଗିବ।
ହୁଁ ମୁଁଇଁ ବସଛି ଏଇ ଟିଭି ଝରକାରେ ବସିକି ମୁଁ ବି ଦେଖୁଛି। ପ୍ରକୃତି ପ୍ରକୃତି ତ ଅତୁଳନୀୟ ଆଉ ପ୍ରକୃତି ତୁଳନା କରି ହବନି।
କରିହବନି।
ପ୍ରକୃତିର ଗଛ ଲତା ଯେମତି କିି ଚଢେଇ ମାନେ ତାଙ୍କର ଉ ଅ ଆମର ଯେମିତି ସକାଳ ହବ ମାନେ କୋଇଲି କୁ କୁ କରିକି ଡାକିବ ହୁଁ ଏବେ ତ ଆଉ ନାହିଁ।
ଏବେ ତ ଆଉ ନାହିଁ ହଁ ଲୋପ ପାଇଗଲେଣି।
ଲୋପ ପାଇଗଲେଣି।
କାଉ କାଉର କା କା ତ ଶୁଣିବାକୁ ଆଉ ମିଳୁନି।
ମିଳୁନି ଆଗରୁ ଆପଣଙ୍କ ଆଡେ କୁହନ୍ତି କାଉ ବୋବେଇଲେ କୁହନ୍ତି ଘରକୁ କୁଣିଆ ଆସିବେ ବୋଲି ହଁ। କୁଣିଆ ଆସିବେ କୁହନ୍ତି ଆମ ଆଡ଼େ ବି କୁହନ୍ତି।
ଏମିତି ବିଭିନ୍ନ କଥା ଅଛି ଯୋଟା ଆମ ସାର ଘଟିବ କହିବେ।
ପ୍ରଜାପତି ଘରେ ବସିଲେ ଶୁଭ ବାହାଘର ହଉ ଶୁଭ କାମ ହଉ ଏଇଟା କିନ୍ତୁ ସତ ମୁଁ ଆମ ଘରେ ଚାରି ପାଞ୍ଚ ଦିନ ତଳେ ତଳେ ଗୋଟେ ପ୍ରଜାପତି ଦିଥର ଆସିକି ଆମ ଘରେ ବସି ଥିଲା ତ ମୁଁ ମୋ ମାଆଙ୍କୁ କହିଲି କି ମା ଆମରେ ଆମର ମୋ ଭାଇଙ୍କର ବାହାଘର ଲାଗିଥିଲେ ଉଁ ହବ କି ହେବନି ଠିକ୍ ନଥିଲା ତ ସି ମୁଁ କହିଲି ମା ଆମର ବୋଧେ ବାହାଘରଟା ବୋଧେ ହେଇଯିବ ହୁଁ ପ୍ରଜାପତି କଣ ଆସି ଘରେ ବସିଲାଣି ଆ ତମେ ତ କହୁଥିଲ କି ପ୍ରଜାପତି ବସିଲେ ଶୁଭ ଶୁଭ କାମ ହେବ ଘରେ। ବ୍ରତ ଘର ବାହାଘର ହବ ଆମର ତ ବାହାଘର ହବାର ଅଛି। ତାକୁ ସତ ହେଇଯିବ ଆଉ।
ହଁ ଏନ୍ତି କିଛି କିଛି କଥା ଅଛି ସତ।
ଏମିତି ସବୁ ଆଉ ହଉ ଆପଣଙ୍କର ବା ଭଉଣୀ ଜଣେ ଅଛନ୍ତି?
ହଁ ଆମ ବଡ ଭଉଣୀ ବି ଅଛନ୍ତି ତାଙ୍କର ବି ଆମ ଏବେ ଏଠି କିଛି ନାହିଁ ସେ ଖାଲି ଆମ ଘର ପାଖରେ ସବୁ ଛୋଟ ଛୋଟ ଛୁଆ ଅଛନ୍ତି। ଆ ଘରକୁ ଯାଇକି ପଢଉଛନ୍ତି? ଆଉ ମୁଁ ବି ପଢଉଛି ଘରେ ଆମ ଘରକୁ ଆସୁଛନ୍ତି ପାଖ ପାାଖ ପିଲା ସବୁ ଘରକୁ ଆସୁଛନ୍ତି ମୁଁ କରୁଛି। ଆଉ ଦୂର ଦୂର ଯେତିକି ସବୁ ଆମ ଘର ବାହାରୁ ଟିକେ ଦୂର ସେ ସାଇକେଲ ରେ ଯାଇ ଘରେ କରିଛନ୍ତି।
ପାଠ ପଢା ଏବେ ଆମ ନିଜ ଖର୍ଚ୍ଚ ବି ଆମ ନିଜକୁ ବାପାଙ୍କ ଉପରେ ଘର କେତେ କରିବା ବାପା ଘର ତ ଚଳଉଛନ୍ତି ଆମ ଆମେ ଯେତିକି ପାରିବା ତ କରିବା ସବୁ ତ ହୁଁ କରିପାରିବନି ଆମେ ଯେତିକି ପାରିବା ସେତିକି କରିବା।
କିନ୍ତୁ ସାହାଯ୍ୟ ଯଦି କିନ୍ତୁ ପଇସା କମେଇବା ଆଉ ତ ପିଲାମାନଙ୍କୁ ଯଉ ପାଠ ପଢ଼େଇଆ ଟାଇମ ଯେଉ ସମୟ ଯୋଉ ପଳାଉଛି ବିଶ୍ଵାସ କରିପାରିବନି କେତେ ଭଲ ଲାଗୁଛି ପିଲାମାନଙ୍କ ସହିତ ସମୟ ବିତେଇଲେ
ହୁଁ ହ ଆପଣଙ୍କ ଆଡେ ଆପଣଙ୍କ ଘରେ ଓଷା କରନ୍ତି ସବୁ କଣ ସବୁ ଓଷା କରନ୍ତି?
ହଁ ଆମ ଘରେ ଛୋଟଠୁ ବଡ କରିକି ଆମ ଫାଷ୍ଟ ଛୋଟ ଛୁଆ ଆମେ ଛୋଟ ଛୁଆ ମୁଁ ମୋ ଦିଦି ଆଉ ଏତିକି ସବୁ ଅଛନ୍ତି। ସେମାନେ ସବୁ ଜାଗର ଆଉ ଜାଗର ତ ସମସ୍ତେ କରନ୍ତି ଆମ ଘରେ ଆଉ ମା ମାନଙ୍କ କଥା କହିଲେ ଆପଣ ତ ଜାଣିଥିବେ। ବାର ମାସରେ ତାଙ୍କର ଅଧା ଦିନେ ଓଷା କି ଚତୁର୍ଦ୍ଦଶୀ ଏକାଦଶୀ। ଆଉ ସୋମବାର ହେଲା କି ଶୁକ୍ରବାର କରୁଚନ୍ତି ଏମତି ସବୁ ଜି ଚାଲିଲା। ଆଉ ଗୁରୁବାର ତ ମାର୍ଗଶିର ମାସ ଆସିଲା ମାନେ ଗୁରୁବାର ତାଙ୍କର ରହିଲେ।
ହୁଁ
ଆଉ ମୁଁ ତ ଷୋଳ ସୋମବାର ଓଷା ଏମିତି
ଆଛା ଆଉ ଆମ ମାନଙ୍କର ଯେନ୍ତି କି ସରସ୍ଵତୀ ପୂଜା, ଗଣେଶ ପୂଜା ଏସବୁ ପିଲାମାନଙ୍କର ଯେଉଁ ଖୁ କି ସ୍କୁଲ ଗଲେ ସ୍କୁଲ ହଉ ଉଁ ଏଠି ବିଦ୍ୟାଳୟ ହଉ ମହାବିଦ୍ୟାଳୟ ହଉ ସେ ଯୋଉ ଖୁସି ଆନନ୍ଦ ସ୍କୁଲ ଯୋଉ ବିଦ୍ୟାଳୟ ଗଲେ ଯୋଉ ମଜା। ଏବେ ବି ଆମେ ସେ ମଜାକୁ ନଉଚେ କିନ୍ତୁ ବିଦ୍ୟାଳୟ ଭଳିଆ ତ ହଇ ପାରିବନି। ତଥାପି କିଛି କିଛି ମାତ୍ରାରେ ହଉଛି ଆପ ଆପଣଙ୍କ ଯଉ ଘରେ ସେ ପୂଜା ହୁଏ ସରସ୍ଵତୀ, ଗଣେଶ ପୂଜା
ହଁ ଆମ ଘରେ ଗଣେଶ ପୂଜା ହୁଏ କିନ୍ତୁ ସରସ୍ଵତୀ ପୂଜା ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କରେ ହୁଏ କିନ୍ତୁ ଗଣେଶ ପୂଜା ଆମ ଘରେ ହେଉଚି। ମୂର୍ତ୍ତି ଆଣିକି ନାନାଙ୍କୁ ଡକା ଯାଇ ପୂଜା ହୁଏ।
ଆମର ବି ଆମେ ଏଥର ମହାବିଦ୍ୟାଳୟରେ ମିଶିକି ସାଙ୍ଗ ମୁ କରିଥିଲୁ କରିଥିଲୁ ମିଶିକି ଆମେ କରିଥିଲୁ। ତ ସରସ୍ଵତୀ ପୂଜା ଟା ଆମେ ଦୁଇ ଦୁଇ ଜଣ ମିଶିକି ଆମେ କରିଥିଲୁ। ତ ଆମ ସାଙ୍ଗମାନେ କେହି ସହଯୋଗ କଲେନି। ତ ସେଥିଲାଗି ଆମେ ଦୁଇ ଜଣ ମିଶିକି ଗଲୁ ବହୁତ
ଟି କାମ ଯେ ଏକାଠି ମିଶିକି କଲେ ହିଁ ଏ କାମଟା ପୁରା ଭଲରେ ହେଇପାରିବ।
ହୁଁ ଭଲରେ ହେଇପାରିବ ତ କେହି ଯୁଗ ନଦବାରୁ ଦୁଇ ଜଣ ଭଗବାନଙ୍କ ଦୟାରୁ କେତେ କଷ୍ଟରେ ଝିଅ ପିଲା ଦୁଇ ଜଣ କରିଥିଲୁ। ଭଲରେ ତ କରିଥିଲୁ ଅବଶ୍ୟ ତ ଆମକୁ ବି ଖୁସି ଲାଗ
କିନ୍ତୁ ଯେମିତି ଏକାଠି ରହିକି ଯେମତି ମିଶିକି କାମଟା ଯେତେ ଭଲରେ ହେଇଯିବ ସେ ଥିରେ କଣ ଦି ତିନି ଜଣରେ କଣ ଭଲସେ ହେଇପାରିବ କାମ ତ ସମ୍ପୂର୍ଣ୍ଣ ହେଇଯିବ। କାହା ପାଇଁ କୋଉ କାମ ରହିନି କିନ୍ତୁ ଏକାଠି ମିଶିକି ଯୋଉ କାମଟା ହବ ସେଟା କଣ ହେମିତି ହେଇପାରିବ।
ଏକାରେ ହେବନି ଠିକ କହିଲେ। ତାପରେ ଆଗକୁ ଆସୁଛି ଗଣେଶ ପୂଜା ତ କିଛିଟା କାମ ଅଛି ଆମ ମହାବିଦ୍ୟା ଦ୍ୟାଳୟରେ ଆମେ କିଛି ସାଙ୍ଗମାନେ ଆମକୁ ଯୋଗ ଦିଅନ୍ତିନି ସବୁ କାମରେ ତ ଆମେ ମିଶି କି କିଛିଟା ସାଙ୍ଗ ଅଛନ୍ତି ଆମେ ମିଶିକି କରୁ। ଆଉ କିଛି ପିଲା ଅଛନ୍ତି ତା ଦେହରେ ଯୋଗ ଦେବେନି କି କୋଉ କାମରେ ସାହାଯ୍ୟ କରିବେନି ଆଉ ଓଲଟା ସିଧା କଥାବାର୍ତ୍ତା କରିବେ। ଯାହା ଫଳରେ ସବୁଥିରେ ଅସୁବିଧା ଶୃ ଅସୁବିଧା ସୃଷ୍ଟି ହୁଏ।
କିନ୍ତୁ ସେମାନେ ବି ବୁଝିବା ଦରକାର କି ଆମରି ଶ୍ରେଣୀର ପିଲା ଆମେ ସାହାଯ୍ୟ କରିବା। କ ବେକାର କଥା ନ କହିକି ଓଲଟା ସାହାଯ୍ୟ କରିବା ଦରକାର।
ବିଦ୍ୟାଳୟରେ ଯିଏ ପାଠ ପଢ଼ିଛି ସିଏ ଜାଣିଛି ତାର କେତେ ମାନେ ଘରେ ତ ହଁ। ଗାଁରେ ଘରେ ସବୁ ପୂଜା ହୁଏ ସବୁ ହୁଏ ସରସ୍ଵତୀ ପୂଜା ଗଣେଶ ପୂଜା ଏମିତିକି ଆମର ଗୁରୁ ଦିବସ, ଶିଶୁ ଦିବସ। ଉ ତାପରେ ତାପରେ ଆମର ନେତାଜୀ ଜୟନ୍ତୀ।
ସେଟା କଣ ଘରେ ସେଟା ସେମାନେ ବୁ ଝୁନାହାନ୍ତି କି ସେଇଟା ଥରେ ସରିଗଲେ ଏ ଦିନଟା ଆଉ କେବେ ଆସିବନି। ଆଉ କେବେ ମିଶିକି ସେ ଜିନିଷଟା କରିପାରିବାନି।
ଉଁ, ହୁଁ, ତ ଏଇ ସବୁ ଜିନିଷ ବି ଆମର ବିଦ୍ୟାଳୟରେ ଆମର ହୁଏ, ବହୁତ ଖୁସି ଲାଗେ ଯେମିତି ଆମର ସ୍ଵାଧୀନତା ଦିବସରେ ମି-ଆମେ ସବୁ ସେ ସବୁ ଶିକ୍ଷକ ମାନେ ଆମ ପିଲାମାନଙ୍କୁ ନେଇକି ଗାଁରେ ଏ, ପତକା ଉ ଉତ୍ତୋଳନ କରି ଗାଁରେ ବୁଲନ୍ତି। ଆମ ବେଳର କଥା କହୁଛି ମୁଁ ଯେତେବେଳେ ସ୍କୁଲ୍ ରେ ପଢ ତ ଉଁ, ବୁନ୍ଦି ସେଉ ବୁନ୍ଦି ଦିଅନ୍ତି, ତ ଆମେ ଆମର ବିର ପୁରୁଷଙ୍କ ନାଁ ଉଁ, ନେଇକି ଆମେ ତାଙ୍କୁ ଉଚ୍ଚାରଣ କରିକି ଆମେ କେ ତେ ଏ ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ କେତେ ସ- ସାରା ଗୀ ସଙ୍ଗୀତ ଗାନ କରୁ ଉଁ, ତ ଏତେ ଏତେ ସବୁ ହୁଏ। ପେନ୍ ଫେନ୍ ଆମକୁ ପ୍ରଦାନ କରନ୍ତି ଶିକ୍ଷକ। ଇ-ପ୍ରଧାନ ଶିକ୍ଷକ ସେଥିରେ ଉଁ, ପ-ପତାକା ଉତ୍ତୋଳନ କରନ୍ତି ଏସବୁ ଜିନିଷ ଘରେ ରହିଲେ କଣ ଆମେ ଜାଣିପାରିବା ନା ବୁଝିପାରିବା ତ କିଛି କରିପାରିବାନି। ସେ ଯିଏ ବିଦ୍ୟାଳୟରେ ପଢିଛି ସେ ଜାଣିଛି ଉଁ, କେତେ ସାରା କେତେ କଣ ଅଛି
ସେଇଥିପାଇଁ ଆମ ଏ ସବୁ ଜାଣିବା ପାଇଁ କେବଳ ବିଦ୍ୟାଳୟ ମହାବିଦ୍ୟାଳୟ ଏ ସବୁ ଅନୁଷ୍
ଆମ୍ ବିଦ୍ୟାଳୟ ଗଲେ ସା ଯେତ ଶିକ୍ଷକମାନେ ଉଁ, ଗଛ ଲଗେଇବାରେ ଶିକ୍ଷକମାନଙ୍କୁ ସାହାଯ୍ୟ କରିବା ଗଛ କା ଉଁ, ଗଛକୁ ସାଇଜ୍ ସୁନ୍ଦର କରିବାରେ ପରିବେଶ ସୁନ୍ଦର ସଫା ସୁତୁରା କରିବାରେ ସବୁଥିରେ ତ ମୁଁ ତ ଆମ ସ୍କୁଲ୍ ରେ ସି-ଉଁ, ଥିଲି ପରିବେଶ ମନ୍ତ୍ରୀ ଥିଲି, ଆଉ ଆପଣ କଣ ଥିଲେ କି ନାଇଁ?
ହଁ ମୁଁ ତ ଖାଦ୍ୟ ମନ୍ତ୍ରୀ ଥିଲି କେତେ ପିଲା କେତ୍ ତାଜୀସ୍କେ ସମସ୍ତେ ଖାଇଛନ୍ତି କି ନାଇଁ, ଆଉ ମୁଁ ହଁ ସମସ୍ତେ ସେଥିରେ ଭାଗ ନଉଛନ୍ତି କି ନାଇଁ, କାହିଁକିନା ବହୁତ୍ ପିଲା ଅଛନ୍ତି କି ସ ରକାର ଆମୁକୁ ଖାଦ୍ୟ ଯୋଗାଉଛନ୍ତି କିନ୍ତୁ ବୋହୁତ ପିଲା ଅଛନ୍ତି ସେଥିରେ ଭାଗ ନେବେନି। ଘରୁ ଆଣି ଖାଇବେ। କିନ୍ତୁ ଏତେ କଷ୍ଟ କରିକି ଯୋଉ ବୁ- ଲୋକମାନେ ସବୁ ଆସିକି ଛୋଟ ଛୁଆଙ୍କ ପାଇଁ ରାନ୍ଧୁଛନ୍ତି। ସମସ୍ତେ ଖାଇଆ ଦରକାର କି ନାଇଁ? ସେଥିପାଇଁ ମୁଁ ସେସବୁ ଦେଖେ ସମସ୍ତେ ଯୋଗ ଦୋଉଛନ୍ତି କି ନାଇଁ।
ହୁଁ।
ଠିକ୍ କଇଲେ। ତ ସେଇଟା ଆମେ କହିବା କି ଯୋଉ ସରକାର ଆମୁକୁ ଯାହା ଦୋଉଚନ୍ତି ଆମ ପାଇଁ ଯୋଉଟା ଦୋଉଚନ୍ତି ଆମୁକୁ ସେଇଟା
ହଁ।
ଆମୁକୁ କରିବା ଦରକାର। ତ ଆମୁକୁ ବହି ଦୋଉଚନ୍ତି ପାଠ ପଢ଼ିବା ପାଇଁ ପିଲାମାନେ ଉଁ, ପାଠ ପଢିବାକୁ ନ ଯାଇକି ଘରେ ବୁଲୁଚନ୍ତି।
କିନ୍ତୁ ଏଥର ତ ଜାଣି
ତ ଖାଇବା ପାଇଁ ଉଁ, ଏ ଚାଉଳ, ଦାଲି, ପରିବା ଉଁ, ସୋୟାବିନ୍, ଆଳୁ ଏସବୁ ଜିନିଷ ଦୋଉଚନ୍ତି, ଅଣ୍ଡା ଯୋଗଉଛନ୍ତି କିନ୍ତୁ ପିଲାମାନେ ନ ଖାଇକି ଏ ଘରୁକୁ ଯାଇଁକି ଖାଉଚନ୍ତି। ତ ଏ ସବୁ ଜିନିଷ କୁ ଅ, ଉଁ, ଧ୍ୟାନ ଦବା ପାଇଁ ଶି- ଶିକ୍ଷକ ତ ଆଉ ଇଏ କରିପାରିବେନି ନଜର ଦେଇ ପାରିବେନି, ସେଥିଲାଗି ପିଲାମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଉଁ, ଶିକ୍ଷା ମନ୍ତ୍ରୀ ଆଉ ଉଁ, ପରିବେଶ ମନ୍ତ୍ରୀ
ଏବେ ତ ଆମ୍ ଅ, ଏବେ ତ ବୋହୁତ ବୋହୁତ ଆଗୁକୁ ଗଲାଣି ବିଦ୍ୟାଳୟ ସବୁ, ବିଭିନ୍ନ ପ୍ରକାର ଜିନିଷ ଶି ଶିଖାହୋଉଛି ଆମ ବିଦ୍ୟାଳୟରେ ଯେମିତି ଏବେ କରିଛନ୍ତି। ଏବେ ତ ଜାଣିଥିବେ ଆମ ଓଡ଼ିଶାରେ ମେକଅପ୍ ଓପରେ ବେଶୀ ମାନେ ଲୋକମ୍ ଝିଅ ଝିଅ ମାନେଙ୍କଠୁ ଆରମ୍ଭ କରି ସମସ୍ତେ ବେଶି ନିଜ ସୌନ୍ଦର୍ଯ୍ୟକୁ କେମିତି ସୁ ସୁନ୍ଦର୍ ଦେଖାଯିବେ। ଏଁ ସେ ବିଷୟରେ ଏବେ ଆଗୁକୁ ଆଗୁକୁ ଚାଲିଛି ଯେହେତୁ ଆମ ବିଦ୍ୟାଳୟରେ ବି ସେଇ ବିଷୟରେ ଗୋଟେ ବିଭାଗ ଖୋଲିଛି ସବୁ ପିଲାମାନେ ସେଥିରେ ଭାଗ ନଉଚନ୍ତି।
ଆଛା ହୋଉ ବନ୍ଧୁ ମୁଁ ବର୍ତ୍ତମାନ୍ ଯାଉଛି ମା ଟିକେ ଡାକିଲେଣି ଆମେ ପରେ କେତେବେଳେ ସମୟ ବାହାର କରିକି ପୁଣି ବା ତ୍ତାଳାପ କରିବା ଆଉ।
ନିଶ୍ଚୟ ହଉ ରହିଲି ଜୟ ଜଗନ୍ନାଥ୍।
ଜୟ ଜଗନ୍ନାଥ୍। ବନ୍ଧୁ ଟିକେ ସେପଟୁ କାଟିଦେବେ। ହାଲୋ। ବନ୍ଧୁ।